ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନାଇଁ ଏବେ ଚାଲଚି ରୋଷେଇର ପ୍ରିପେରସନ
ଆଜ୍ଞା।
ରଜ ଟିକେ ବାପ ଘରକୁ ପଳେଇ ଆସିଥିଲି ତ ଏଇଠି ବୁଲାବୁଲି କରିକରି କଟିଲା ଆଉ ଦୋଳି ସବୁ ହେଇଥିଲା ନା ଯୋଉ ଗାଁ ଗାଁ ମାନଙ୍କରେ ମହୋତ୍ସବ
ଆଜ୍ଞା ଆଜ୍ଞା ମାନେ କୋଉଠି କିଏ ଆପଣଙ୍କ ଘର?
ବାପ ଘର କୋଉଠି କି? ହଁ ସାଲପୁର ସେ - ଆଛା। ଆଜ୍ଞା। ତ ପିଠା ପିଠା ଖାଇକରି ସବୁରେ। ଆଜ୍ଞା। ହୁଁ ହୁଁ ହୁଁ। ହଁ ପୋଡପିଠା ହେଇଥିଲା ଆରସା ପିଠା- ପିଠା ହେଇଥିଲା ଆଉ ଚକୁଳି ପିଠା ଇଟଲି ମୁହାଁ ପିଠା। ଏମତି ସବୁ ରଜ ତିନ ଦିନ ଯାକ ପିଠା ପୀଠାରେ ଗ- କିଛି।
ଆଛା ଆଛା। ମ୍ୟାଡ଼ାମ ପ୍ରଫେଶନ କଣ ଆପଣଙ୍କର?
ଆଉ କଣ କୁହନ୍ତୁ ମ୍ୟାଡ଼ାମ? ଦିହ ପା ଭଲ ଅଛି ଆପଣଙ୍କର? ହଁ ହଁ ହଁ। ଆଉ ଆପଣଙ୍କର କଣ କେମିତି ରଜ କାଟିଲା ଆଜ୍ଞା। ଆଉ କରନ୍ତି କଣ ଆପଣ? ଆଚ୍ଛା। ଆଚ୍ଛା।
ଏଇ ସବୁ ଆଉ ମାନେ ଆପଣଙ୍କର କଣ?
ଯୋଉ ଆସୁଛି ରଥଯାତ୍ରା ପୁରୀ ଯିବା ପାଇଁ କି କଣ?
ହଁ ଘରେ ତ କହୁଥିଲେ ବୋଉ କହୁଥିଲେ ଯିବା ପାଇଁ ମୁଁ କନି ହଉ ଦେଖିବା ରଥଯାତ୍ରାରେ ଆମେ ମ୍ୟାଡ଼ାମ ଯାଇକି ରହିଯାଇପାରିବା ସଫାଇ କରିପାରିବା ଆଉଉ ବୟସ୍କ ଲୋକଙ୍କୁ ନେଇଗଲା ମାନେ ସେ ଯୋଉ ଦଳା ଚକଡ଼ ଦେଖୁଛନ୍ତି। ଭହୁତ ଭିଡ ହଉଛି ମୁଁ ସେତ
ହଁ ନାଇ ରଥଯାତ୍ରା ରେ ଥାଆନ୍ତି ଠାକୁର। ଥରେ ଠାକୁର ଥାଆନ୍ତି ଯଉ ରୁହନ୍ତି। ଏଠି ମାଉସୀମା ମନ୍ଦିର ପାଖରେ ସେଇଠି ଯାଇକି ଦର୍ଶନ ବି ଟିକେ ଭଲରେ ହେଇପାରେ।
ହଁ ହଁ ସେଇ ଦର୍ଶନ ହେଇପାରେ କିନ୍ତୁ ଯଦି ଗୋଟେ ଟେଷ୍ ଆକ୍ଚୁଆଲ୍ ଥିବ କେଉଁଟା ଆମର ସୁନାବେଶ ସେଇଟା ଗଲେ ଗୋଟେ ଭିଡ଼ ବି ଥିବ କିନ୍ତୁ ଲାଇନ୍ ଲାଇନ୍ ଯାଇକି ଦର୍ଶନ କରିବା ସେଇଟା ବି ହେଇଯିବ ନହେଲେ ରଥଯାତ୍ରା ବାହୁଡ଼ାରେ ମ୍ୟାଡ଼ାମ୍ ରଥ ଟାଣିବା ପାଇଁ ଲ
ହଁ ପଶି ପାରିବେନି ଏମିତିରେ ବି ତ ବସ ବି ଚାଲୁନି ଅ। ଦା ବାଟ ମାଳତୀ ବାଡିପଟୁ ବନ୍ଦ। ଆଉ ସେଠୁ ଅଟ କି ଆଉ କଣ କରିକି ଯାଇପାରିବେ। ହବ। ଆଉ ସୁନାବେସଟା ଦେଖିବା ପାଇଁ ଭଲଲାଗେ ତାପରେ ଦେବସ୍ନାନ ପୂର୍ଣ୍ଣିମା ବି ଏବେ ପଡିବ। ଆଜ୍ଞା ସେଠିବି ଭିଡହବ ଏମିତି। ଏତିକି ମାନେ ପୁରୀରେ ଆଉ ନାହିଁ ଗେଷ୍ଟହାଉସ୍ କି ହୋଟେଲ ଏସବୁ ଆଉ ବ ମାନେ ସବୁବୁକିଂ ହେଇସାରିଲାଣି ଆଜ୍ଞା ନିଉଜରେ କହୁଥିଲା କି ଆଉ। କିଛି ବାକିନାହିଁ ଆଉ ଡବଲରେଟ। ଏସବୁ ବୁକିଂ ହେଇଛି ଆଜ୍ଞା ଏ। ଆଉ ମ୍ୟାଡାମ କୋଉଠି ବୁଲାବୁଲି କରିବା ପାଇଁ ଭଲଲାଗେ ଆପଣଙ୍କୁ ଯାଇଛନ୍ତି କୁଆଡେ ବାହାରକୁ ହଁ ବାହାରକୁ ମୁଁ ଯାଇଛି ଆଉ ଯେମିତିକି ଆମର କାଲକାଟା। ହେଲା ଆଉ ଓଡ଼ିଶାଭିତରେ ଆଉ ଗୋଟେ ଦିଇଟା ଜାଗା ସମ୍ବଲପୁର ହେଲା ଆଉ। ଆଉ ସମ୍ବଲପୁରୁ ମ୍ୟାଡ଼ାମ ଆମର ରହିଲେ ଆମର ଘଣ୍ଟେଶ୍ୱରୀ ହଁ ଘଣ୍ଟେଶ୍ୱରୀ ସମଲାଇ ଆଜ୍ଞା ଘଣ୍ଟେଶ୍ଵରୀ ସମଲାଇ ହୀରା। କୁଦୁ ଏସବୁ ଯାଇଛି ହଁ ଆଜ୍ଞା ଆଉ ଆଉଟିକେ ଘର ଦେଖ। ଉଠିଲାବେଳକୁ ଟାଇମି ଦେଇହୁଏନି ପୁଣି ଯେତେବେଳେ। ଛୁଟିଟିକେ ମିଳେ ଅ ଥାଏ ଅଲଗା ଅଲଗା କାମସବୁ ଥାଏ। ଏମତି ଆଉ ହଁ ଭଲ। ଗୋଗଲରେ କେତେ ଆମକୁ କଣକି ଆକ୍ୟୁଆଲି ହଜବେଣ୍ଟ ଅଛନ୍ତିନା ଉଁ ନା ମାନେ ଆପଣଙ୍କଭଳି ନେଟୱାର୍କ ଇଏରେ ତ ସେ ତାଙ୍କୁ ଟିକେ ଟାଇମ୍ ହୁଏନି ତ ତାଙ୍କୁ ସମୟ ହୁଏନି ପ୍ରାଇଭେଟ୍ ଜବ୍ ଜାଣିଥିବେ ଆଉ ଆଉ ଯେହେତୁ କମ୍ପ୍ୟୁଟର ପୋଷ୍ଟ ଆଉଟିକି ଆଇଟି ତାପରେ ସେ ଆଉଟିକେ ବିଜି ରୁହନ୍ତି ଆଉ ସେଇ ଦଶ। କର। ବାକି ଆଉ ବେଶୀଲମ୍ବା ଛୁଟି ଆଉ କୋଉଠି ନାହିଁ ସେ ଦଶରାରେ ଚାରି ପାଞ୍ଚଦିନ ଛୁଟି ମିଳେ। ସେଇଥିରେ ଆମେ ପ୍ରାୟ ବର୍ଷକୁ କୋଉବର୍ଷ ଟ୍ରୀପ ପ୍ଲାନକରୁ ବୁଲିବାପାଇଁ ନହେଲେ। କୋଉବର୍ଷ ମାନେ ଘରକୁଟିକେ ଆସିବାପାଇଁ ଇଚ୍ଛା କରୁ।
ଆଛା ଆଛା।
ନାଇଁ ବୟସ ତ ହେଇଯିବ ଏକରେ ଦୁଇରେ ତମେ ମାନେ ସବୁ ସମୟରେ ତ କରିହବନି। ସବୁ ଜିନିଷ। ତଡାକୁ। ହୁଁ ହୁଁ ନା ନା ନା ସେମିତି କରିପାରିବେନି, ନାଇଁ ସେମତି ହବନି ଆପଣ ସବୁ ଜିନିଷ ହେଇଯାଉଥିବ ମାନେ କିଛି ପ୍ଳାନ କରିନଥିବେ ଜିନିଷ ଟା ହେଇ ଯାଉଥିବ ହେଇଯାଉଥିବ। ଆଉ ଏଇଟା ପରେ ସେଇଟା କରିବି ସେଇଟା ପରେ ସେଇଟା କରିବି ଏମିତି ଯଦି ପ୍ଲାନ୍ କରିଛେ ସବୁ ପ୍ଲାନ୍ ରେ ହିଁ ରହିଯିବ।
ହୁଁ।
ଆଜ୍ଞା ଆଉ ଇଏ ବଡ ହେଲେ କରିବି, ପିଲା ପାଠ ପଢି ସାରିଲେ କରିବି, ଏମିତି ତା ବାହାଘର ହେଲା ପରେ କରିବି। ଲୋକ ମରିବା ପାଇଁ ବି କହିଦଉଛନ୍ତି, ତାର ବାହାଘର ଦେଖିଲେ ମରିବି ହେଲା ବୁଢାବୁଢ଼ି ଲୋକ ଥିବେ ତ ଆପଣଙ୍କର ବି ମୁଁ ଯଦି ଅମକର ବାହାଘର ଦେଖି ଦେଖି ସାରିବି ତାହେଲେ ମିରିବି। ଆଉ ହଁ ଆଉ ତ ସେମିତି ତ ପଶିିବୁଲ୍ ନୁହଁ ନା। ତମେ ତାର ଏ ସବୁ ଡିମାଣ୍ଡ ସବୁ ପୂରଣ ହେଲା ପରେ ମରିବ। ହେଲା ଯାହା ଟା ହେଇଯାଉଛି ହେଇଯାଉଛି। ଆଜ୍ଞା।
ତାପରେ ଏ ବି ଏ ଯୋଉ ସବୁ ସିଚୁଏସନ ବର୍ତ୍ତମାନ ଆଜିକା ଡେଟ ରେ ଯେମିତି ହେଲାଣି, ମାନେ ବିଭିନ୍ନ ପ୍ରକାର ସମସ୍ୟା ବିଭିନ୍ନ ପ୍ରକାର କୋଉ ଟାଇମ ରେ ଆସିବ କିଛି କହିହବନି ମ୍ୟାଡ଼ାମ।
ଥିଲା ନା ସମସ୍ତେ।
ହଁ ହଁ ମାସ
ହଁ ତିନି ଚାରି ବର୍ଷ ତିନି ଚାରି ବର୍ଷ କଣ କରିଦେଲା, କେତେଟା ଜୀବନ ନଷ୍ଟ କରିଦେଲା, ଆଉ ମାନେ ଯାହାକୁ ଆପଣ ଭାବିନଥିବେ ଇଏ ଇଏ ମରିବନି ଏ ଲୋକଟି ବ ମାନେ ଅଳ୍ପ ବୟସର ସେ ଲୋକ ବି ଚାଲିଗଲା। ଆଉ ଗୋଟେ ଗୋଟେ ଦିନ ଏମ୍ ହେଇଛି ଖରାବେଳେ ଶୋଇକି ଉଠଥିବି ଦେଖିଥିବି ଏ ମାନେ ମୋ ଚିହ୍ନା ପ୍ରରିଚ୍ ଭିତରୁ ଜଣେ କିଏ ଚାଲି ଯାଇଛି ମାନେ କରୋନାରେ। ଆଉ ଏତେ କମ ଏଜ ର, ତ ମୁଁ ଶୁଣିକି ମାନେ ମୁଣ୍ଡ କାମ କରେନି ଫାଷ୍ଟ। ଆଜ୍ଞା, ହଁ।
ଥିଲେ କି ମାନେ ତାଙ୍କର ଛୁଆ ପିଲା ନଥିଲା, ଦୁଇ ଜଣ ଥିଲେ ଆଉ ସେ ତାଙ୍କର ଏତେ ମାନେ ଜମିବାଡ଼ି ଥିଲା ଏତେ ଘର ଫର ଦ୍ୱାର ଗାଡ଼ି ଘୋଡ଼ା ସବୁ
ମୋର ସେମତିି, ମୁଁ ରିସେଣ୍ଟଲି ପାସ ଆଉଟ୍ ହେଇଚି, ମ୍ୟାରେଡ ହେଇଚି। ମୋ ପରେ ପରେ ମୋର ସେ ଲେକ୍ଚର ଜଣେ କେମେଷ୍ଟ୍ରି ଲେକଚର ସେ ବି ଆମରି କ୍ଲାସ ର ଗୋଟେ ମାନେ ଝିଅକୁ ମ୍ୟାରେଜ କରିଥିଲେ ତ ଜଷ୍ଟ ମୋ ଛୋଟିଆ ପୁଅଟିଏ ତାର ହେଇଥିଲା ବର୍ଷ ଦେଢ ବର୍ଷ ହେଇଥିବ କି ନାହିଁ ବାହାଘର ବି ଜମା ଦି ବର୍ଷ ହେଇଥିଲା ଦିନ ମୁ ଏମିତି ଚାରଟାବେ ଶୋଇକି ଉଠିଲା ବଳକୁ ଫେସବୁକ୍ । କିଛି ଦେଖାଉନଥିଲା ଫେସବୁକ୍ ଦେଖୁଥିଲୁ ନହଲେ ସେ ଯଉ ବା ଆଚି ବାବୁଙ୍କର ଆସୁଥିଲା ଟିଭିରେ ଚାରିଟା ବେଳେ ତାକୁ ଆମେ ପୁରା ପିଇ ଯାଉଥିଲୁ ଆଜ୍ଞା। ଆଉ ତ ଖୋଲିଲା ବେଳକୁ ଫୋନ କଣ ନା ଏଇ ସାର୍ଙ୍କ ଡେଥ ହେଇଯାଇଛି ମାନେ ମୁଁ ବ୍ଲାଇଣ୍ଡ ହେଇଗଲି ପାଞ୍ଚ ମିନିଟ୍ ପାଇଁ କଣ ଏମିତି କଣ ହେଲା? ଦେଖୁ ଦେଖୁ ଚାରି ପାଞ୍ଚ ଦିନ ଆଜ୍ଞା ଚାରି ପାଞ୍ଚ ଦିନ ପଡିଲେ। ଏ ହସ୍ପିଟାଲରେ ଚାଲିଗଲେ ତୋ ଯିଏ ଗଲେ ଶେତ ଗଲେ ତାପରେ ସେ ଯୁ ଛାଡିକି ଗଲେ ଯାହାକୁ ଶିଏତ କମ ଦିନରେ ବାହା ହେଇଛନ୍ତି ଏତେ ଛୋଟ ଛୁଆଟି ତାର ଜୀବନ ନଷ୍ଟ ହେଲା ତ ମଣିଷ ଜୀବନର କିଛି ସ୍ଥାୟୀ ନାହିଁ। ଆମେ ଏଇଠେ ବସିଛେ ମୁଁ ଏଇନା ଆପଣଙ୍କ ସାଙ୍ଗରେ ଏଇଠି କଥା ହଉଛି ଆଉ ଘଣ୍ଟାପରେ ମୋର କଣ ହେଇଯିବ। ମୁଁ ଜାଣିନଥିବି କି ଆପଣ କଣ ହବ ହବ ଆପଣ ଜନିନଥିବେ ହଁ ଆଜ୍ଞା ହଁତୋ ପ୍ଲାନ କିଛିନାଇ ବାସ୍ ଯେମିତି। ଚାଲିଛେ ଭଲରେ ସୁସ୍ଥ ରହିକି ଚାଲିବାଟା ହିଁ ଠିକ। ଯେତିକି ଦିନ ବଞ୍ଚୁଛେ ସୁସ୍ଥରେ ରହିକି ଶାନ୍ତିରେ ବଞ୍ଚିବା ଟା ଭଲ ଆଜ୍ଞା। ଆଉ କୌଣସି ପ୍ଲାନ ଆଜି ଆଗେ ମାନେ ଭଗବାନ। ତାଛଡା ଆଉ କାହା ପ୍ଲାନ ଟା ଚିରସ୍ଥାୟ ନୁହଁ।
ଚିରସ୍ଥାୟୀ ନୁହଁ କାର୍ଯ୍ୟକଳାପ।
ଯାହାତୋ ଭଗବାନ- ପ୍ଲାନ୍ କରିଥିବେ ସେଇଟା ହିଁ ଆପଣ ଜାଣିଥିବେ ଠିକ୍। ମୁଁ ଗ୍ରାଯୁଏଟେଡ୍ ସାଇନ୍ସ ଗ୍ରାଜୁଏଟେଡ ଆଉ ୱିଥ କମ୍ପୁଟର ଆଜ୍ଞା। ବି ଏସ୍ ସି କମ୍ପ୍ଲିଟ୍ କରିଛି ମୁଁ ବିଇଡି ଦେଇଛି ଆଉ ଓଟିଇଟି କ୍ଵାଲିଫାଇଡ୍ ହେଇନି କିନ୍ତୁ ବିଇଡ଼ି କରିଛି। ଆଉ ଓଟିଇଟି ଟ୍ରାଏ କରିପାରିନି ମୋର ଟିକେ ଛୋଟ ପିଲାଟି ଆଉ ଆମେ ଦି ଜଣ ସ୍ୱାମୀ ସ୍ତ୍ରୀ ଆଉ ଆଉ ଆଉ କରିବି ଯଦି ଆଉ ଟିକେ ପିଲା ବଡ ହେଇଯିବ ଆଉ ତାପରେ କରିବି। ଆଉ ନହେଲେ ପ୍ରାଇଭେଟରେ କୋଉଠି ଦେଖିକି ଟିଚରସିପ୍ ପାଇଁ ଆପ୍ଲାଏ କରିବି ଆଉ। ଆ। ସେଇଟା ହିଁ ସତ କଥା କିନ୍ତୁ ଝିଅ ମାନଙ୍କୁ ଟିକେ। ସାକ୍ରିଫାଇସ୍ କରିବାକୁ ପଡେ। ସବୁ ବାବଦରେ ଝିଅମାନୋନ ଟିକେ ସେଣ୍ଟିମେଣ୍ଟାଲ ଥାନ୍ତି ଯେତେବେଳେ ତାଙ୍କ ଆଗରେ ତାଙ୍କୁ ଚଏସ୍ ଦିଆଯାଏ ଘର ମାନେ ବାହାରକୁ ଯିବୁ ନା ଘରର ହବୁ। ହେଲା ତ ସେତେବେଳେ ଝିଅଟି ଟିକେ ଭାବେ ନହିଁ ମୋ ଘର ଆଉ। ପିଲା ମୋର ସ୍ଵାମୀ ଯାଉ ବାହାରୁ କାମ କରୁ ମୁଁ ସ୍ଵାମୀ କ ସପୋର୍ଟ କରେ ଏଇଠି ଟିକେ ଝିଅ ମାନେ ହାରିଯାଆନ୍ତି।
ଆଜ୍ଞା।
ହଁ ଆପଣଙ୍କ ଆଗରେ ଚଏସ୍ ଆସିବ ହଁ ଆପଣଙ୍କ ଆଗରେ ଚଏସ୍ ଆସିବ ନାଇଁ। ଆପଣ ଚାକିରି କରିବାକୁ ଚାଆନ୍ତି। ଆପଣଙ୍କୁ ସେଇଟା ବି କଣ କି ପୁଅଙ୍କ ଉପରେ ଗୋଟେ ବଡ଼ର ଥାଏ। ମତେ ଘର ଚଳେଇବାର ଅଛି ଆଉ ଝିଅ ମାନଙ୍କ କ୍ଷେତ କ୍ଷେତ୍ରରେ ଯଦି ଓ ବଡର ଥାଏ କିନ୍ତୁ ଆଗେ କୁହାଯାଏ ଆଗେ ପରିବାରକୁ ଦେଖେ ଦେଖିବାକୁ ପଡେ ଆଜ୍ଞା। ସେଥିପାଇଁ ଝିଅମାନେ ଟିକେ ହାରିଯାନ୍ତି ଆଉ ମୁଁ ଏଇଆ ଭାବେ ହାଲକା ନୁହଁ ହାଲକା ନୁହଁ ଆଜ୍ଞା ଆଜ୍ଞା ହାଲକା ନୁହଁ ରାତି
ନା ସେଟା ତ ମନିଟରୀ ସେଟା ତ ଅଲଗା କଥା।
ହଁ ଆଜ୍ଞା ସେ ଅଲଗା କଥା ଆଜ୍ଞା ଆଜ୍ଞା। ଏମତି କଥା କହିବା ଦରକାର ଯାହା ଫଳରେ ମା କୁ ବୁଝାଉଥିବ ଆଜ୍ଞା।
ସେ ହଁ ସେ ବାଲାନ୍ସ କରିବ ସେଇ ସମୟରେ ଆଜ୍ଞା ସେଇଟା ମୁଁ ମୁଁ ମାନେ ଭଲ ଭାବରେ ମୁଁ ପରିଚିତ ହେଇଛି ଯେ ମୋର ଗୋଟେ ସାଙ୍ଗର ନିୟୁଲି ମ୍ୟାରେଜକୁ ସେଇ କଥା କହୁଛି ମୁଁ ତାକୁ ଭଲ ଭାବରେ ମାନେ ସଜେସନ୍ ଦେ ଭାଇ ତୁ ଏଇ ହିଁ ଏଇଆ କରିବୁ ସେ କୁଛି ମୋତେ ବୋଉ ଏତେ ଭଲ
ହଁ ସ୍ତ୍ରୀ ବୁଦ୍ଧିଆ ହେଇଗଲୁ ନାଇଁ ସେଇଟା ଵାଲାନ୍ସ କରିକି ଆଜି କାଲିକା ପୁଅ ସେଇଟାକୁ ବାଲାନ୍ସ କରିକି ଚଳିବା କଥା ତମେ ଝିଅ। ଜଣଙ୍କୁ ଆଣିଛ ତାକୁ ଯେତିକି ଦେଖିବ ତମର ମା ସେଇଟାକୁ ବି ତମେ ସେତିକି ଦେଖିବାକୁ ପଡିବ କାହିଁକି ନା ମାଙ୍କର ଲୋଭ ଥାଏ ସେଇଟାକୁ ବି ତୁମେ ସେତିକି ଦେଖିବାକୁ ପଡିବ କାଇଁକି ନା ମାଙ୍କର ଲୋଭ ଥାଏ ପିଲା ଉପରେ ହେଲା ଆଜି ଯେତେବେଳେ ଗୋଟେ ଝିଅ ସେ ଝିଅଟି ଏବେ ବୁଝିବନି କିନ୍ତୁ ସେ ଝିଅର ଯେତେବେଳେ ନିଜର ପିଲା ହେଇସାରିବ ସିଏ ବୁଝିବ ଆଜ୍ଞା ଏବେ ଆମର ପିଲାଟି ହେଇସାରିଲାଣି ଆମେ ଜାଣିପାରୁଛୁ କି ମୋ ପିଲା ଉପରେ ମୋର କେତେ ଲୋଭ ତ ବାହା ହେଇଗଲେ କଣ ହେଲା ଆଜ୍ଞା ବାହା ହେଇଗଲେ କଣ ହେଲା ବୁଝି ସେଇଟା ମା ର ଲୋଭଟା କେବେ ଛାଡିବନି ମା ସେ ଜନ୍ମ କରିଛି ଝିଅ ହଉ ବା ପୁଅ ହଉ ତାକୁ ତା ପିଲା ତାକୁ ମାନେ ତା ଆଖି ଆଗରେ ଯଦି ଏ ଟିକେ ଇଏ ହେଇଯିବେ। ଯାହା ବି ହେଲେ ମା ମନକୁ ଆସିବ ଆଜ୍ଞା ଆଉ ସେଇଟାକୁ ଟିକେ ଯେ ମ୍ୟାଚର ହ୍ୟାଣ୍ଡଲ କଲେ ହେଇଯିବ ସବୁ ଜିନିଷ ଠିକ ଆଜ୍ଞା ହଉ ହଉ ସାର୍ ଠିକ ଅଛି ଭଲ ଲାଗିଲା କଥା ହେଇ ଆମେ ପରେ କଥା ହଵା ଆଉ। ନମସ୍କାର।